ହ
ହ୍ୟାଲୋ। ଆଜ୍ଞା, କୁହନ୍ତୁ।
କଣ କରୁଛନ୍ତି ଆପଣ?
କିଛି ନାହିଁ ଏଇଠି ଛାତ ଉପରେ ବସିଥିଲୁ ଏବେ ଘରକୁ ଯାଉଛି ଆଉ
ଓହୋଃ ଛାତ ଉପରେ ଥଣ୍ଡା ପବନ ଦଉଥିବ ନା?
ଆଜ୍ଞା ଆଜ୍ଞା।
ଆପଣଙ୍କର ସନ୍ଧ୍ୟା ଦିଆ ସଇଲାଣି?
ଦିଆ ହଉଛି।
ଆଚ୍ଛା।
ଆଣଙ୍କର ସନ୍ଧ୍ୟା ଦିଆ ସରିଲାଣି?
ହଁ ହଁ।
କଣ କରୁଛ ତମେ?
ଏବେ ଲୁଗାପଟା ଟିକେ ଭାଙ୍ଗୁଛି ସନ୍ଧ୍ୟା ଦେଇ ସାରିକି ତ
ଆଜ୍ଞା।
ଲୁଗା ସଜାଡିକି ଥୋଉଛି।
ତାପରେ ଯିବା ରାତିର ରୋଷେଇ ଅଛି, ଆଜ୍ଞା?
ତାପରେ କଣ କରିବେ?
ତ ରାତିର ରୋଷେଇ ଅଛି। ରୁଟି ଆଜି ଖାଲି ରୁଟି ହବ ଆଉ ଭାତ ହବ କଙ୍କଡା ତରକାରୀ ଦିନୁର ଅଛି ଚୁଙ୍ଗୁଡି ତରକାରୀ ଅଛି। ତ ସେଥିପାଇଁ ଭାତ ଖାଲି ହବ ଆଉ
ଆଉ କଣ ଏବେଠୁ ରୋଷେଇ କରିଦେବେ?
ହଁ ଯିବି ରୁଟି କରିବି ଆଉ
ଆପଣ ରାତିରେ କେତେବେଳେ କଣ ଖାଉଛନ୍ତି?
ରାତି ଆମର ସାଢେ ନଅଟାରେ ଖିଆ ଷ୍ଟାର୍ଟ ହଉଛି ଆଉ
ଆଚ୍ଛା ସେଥିପାଇଁ ଟିକ ଜଲଦି ରୋଷେଇ କରୁଛନ୍ତି ଆଉ
ଆଜ୍ଞା।
ସେଇଥିପାଇଁ ଜଲଦି ରୋଷେଇ କରୁଛନ୍ତି ଆଉ
ହଁ ରୋଷେଇ କରି ଥୋଇଲେ ମୁଁ ପୁଣି ଛୁଆକୁ ପାଠ ପଢେଇବି ନା ଆଉ ଖାଲି ରୋଷେଇରେ ଲାଗ ରହିଲେ କଣ ହବ। ଛୁଆର ଭବିଷ୍ୟତ ଅଛି ନା ଆଉ।
ଆଉ କଣ କହୁଛନ୍ତି?
ଆଉ ଆପଣ ମାନେ ଜବ କରିବେ ନା କରିବେନି ଆପଣ?
କରିବି ମୋ ସାର୍ଟିଫିକେଟ ଆସିସରୁ କଲେଜରୁ କଲେଜରୁ ଆସି ସାରିଲା ପରେ ସାର୍ଟିଫିକେ ତାପରେ ଯାଇ ଜବ ପାଇଁ ଆପ୍ଲାଇ କରିବି ନା ଆଉ
ଆଚ୍ଛା ତାହେଲେ ଆପଣ ଜବ୍ କରିବେ?
ଆଜ୍ଞା।
ଓ ମାନେ ଆପଣଙ୍କ ମତରେ ରେ ମାନେ ଗୋଟେ ହାଉସ ୱାଇଫ ଅଛନ୍ତି ଯିଏ ସେମାନେ ଜବ କରିବା ଦରକାର ନା ଦରକାର ନାହିଁ? ଯୋଉଁ ମାନେ ହାଉସୱାଇଫ ଧର ତାଙ୍କୁ ଚାନ୍ସ ମିଳିଲା ସୁଯୋଗ ମିଳିଲା ଜବ କରିବା ପାଇଁ ତ ସିଏ କଣ ଜବ୍ କରିବେ ନା କରିବେନି?
ସବୁ ଜବ କରିବା ଦରକାର ନିଜ ଖର୍ଚ ନିଜେ ଉଠେଇବେ କାହିଁ କରିବେନି କାଇହିଁ କାହା ଉପରେ ନିର୍ଭର ହେଇକି ଚଳିବା କାହିଁକି ଆମେ
ଆଛା।
ଯଦି ଆପଣଙ୍କୁ ସେମିତି ଟାଇମ ମିଳୁଛି ତାହେଲେ କରିବେ ଆଉ ଆପଣଙ୍କୁ ଯଦି ରୋଷେଇରୁୁ ଫୁର ନଥିବ ତ ସେଇ ଜାଗାରେ ତ ଜବ କରିହେବନି।
ହୁଁ।
ଜଦି ଆପଣଙ୍କୁ ମିଳୁଛି ଯେ ନାଇଁ ଆପଣଙ୍କୁ ବହୁତ ଟାଇମ ମିଳୁଛି ମାନେ ଆପଣ ଜାଣିପାରୁଛନ୍ତି ଯେ ସେଇ ଟାଇମ ରେ ମୁଁ ଆଉ କିଛି ଯଦି କରନ୍ତି ତାହେଲେ ଭଲ ହୁଅନ୍ତା ତ ନିହାତି କରିବା ଦରକାର। ଜବ ବୋଲି ନାଇଁ ଘରେ ନିଜେ ବସେ ସିଲେଇ କଲେ ଘରେ କେତେ ପ୍ରକାର ଜିନିଷ ବାହାରିଲାଣି କଲେ ନିଜ ଖର୍ଚ୍ଚ ନିଜେ ଉଠେଇବାର ଅଛି।
ହୁଁ।
କିଏ ତ ମାନେ ଏଇ ଯୋଉଁ ଖାଇବା ପ୍ଲେଟ
ହଁ।
ସିଏ ତ ଏବେ ପୁରା ମା କେବେ ମାନେ ବହୁତ ଭୋଜି ହଉ କି ମନ୍ଦିରରେ ଯାହା କିଛି କାମ ହଉ ଯୋଉଁଠି ବି ଦେଖିବେ ସେଇ ଜିନିଷ ଟା ନିହାତି ଦରକାର ଏବେ। ତ ତାର ତ ଏବେ ମେସିନ୍ ମିଳିଯାଉଛି। ପୁଣି କଞ୍ଚାମାଲ ବି ମିଳିଯାଉଛି। ଆପଣ ଆଣିକିନା ନିଜେଘରେ ସେ ଘରେ କରିକିନା ଦୋକାନ ମାନଙ୍କୁ ବିକି ପାରିବେ।
ଆପଣଙ୍କ ଘର ଟାଇମ ହିସାବରେ ଆପଣ ଯେତେ ଟାଇମ ରୋଷେଇ କରୁଛନ୍ତି କି ଛୁଆ କଥା ବୁଝୁଛନ୍ତି। ସେ ସବୁକୁ ବାଦ ଦେଇକି ଆପଣଙ୍କୁ ଯୋଉଁ ଦି ତିନି ଘଣ୍ଟା ମିଳିବ ଆପଣଙ୍କୁ କୋଉଠି ଯିବାକୁ ବି ମାନେ ଟାଇମ ୱେଷ୍ଟ କରିବାକୁ ପଡିଲା ନା ଯିବା ଆସିବା ଗୋଟେ ଟାଇମ ଥାଏ। ସେ ଟାଇମ ଟା ବି ଆପଣଙ୍କର ମ୍ୟାନେଜ ହେଇଯିବ ତ ସେଇ ଟାଇମ ଟାରେ ଆପଣ ମାନେ ଯିବା ଆସିବା ଧର ଆପଣଙ୍କର ଲାଗିଯାଉଛି। ଆପଣଙ୍କୁ ଅଧଘଣ୍ଟା ଆସିବା ଅଧ ଘଣ୍ଟା ଲାଗିଯାଇଥାନ୍ତା ତ ଘଣ୍ଟେ ଟାଇମ ମିଳିଳା ଆଉ ଏକ୍ସଟ୍ରା ଯୋଉଁ ଘଣ୍ଟେ ମିଳିଳା ଟାଇମ ମିଳିଳା ଦି'ଘଣ୍ଟା ର ଆପଣ ଆରାମସ ବସିକି ପ୍ଲେଟ ବନେଇ ପାରିବେ। ସିଲେଇ ମେସିନ ବି ସିଲେଇ ମେସିନ ବି ବାହାରିଛି ସିଲେଇ ବି ଯଦି ଶିଖିଥିବେ ଆପଣ ତ ନିହାତି ଭାବରେ ସିଲେଇ ବି କରି ବିନା ଆପଣ କ କରିପାରିବେ ଆ ତାପରେ ଏମିତି ବି ଅଛି କି ଯଦି ଆପଣଙ୍କୁ ଶେଷ ସବୁ କିଛି ବି ଜଣା ନାହିଁ ଆପଣ କରିପାରିବେନି ଆପଣଙ୍କ ପାଇଁ ସୁବିଧା ନାହିଁ ତ ନିହାତି ଭାବରେ ଆପଣ ଅ ମାନେ ମାର୍କେଟରେ ଏବେ ବଢି ପାମ୍ପଡ ଆଚାର ଏସବୁ ର ଚାହି ଦା ବହୁତ୍ ଏ ଜିନିଷ ତ ମାନେ ସମସ୍ତେ ପ୍ରାୟ ଜାଣିଥାନ୍ତି ଆଉ ମାନେ ଖାସ୍ କରି ବଢି ପାଇଁ ଏମିତି ବି କିଛି ଜିନିଷ ଦରକାର ନାହିଁ କେବଳ ବିରିଟି ହେଇଗଲେ ହେଇଯି ଯିବ ତ ମାର୍କେଟରେ ବର୍ତ୍ତମାନ ତାର ଚାହିଦାଧି ଆପଣ ଦେଖିବାେ ଗୋଟେ ମାନେ ଛୋଟ ପ୍ୟାକେଟ୍ ଟା ଆଣିଲେ ବହୁତ ଅଳ୍ପ କ୍ୱାନ୍ତିଟିର ବି ପଶୁଛି ତ ଆମେ ବି ସେଇଟା ବି ବନେଇ ପାରିବା ପାମ୍ପଡ଼ ବି ଅଛି। ଛି ଯେମିତି କିି ଶାଗୁ ପାମ୍ପଡ଼ ହଉ ବିରି ପାମ୍ପଡ ପାମ୍ପଡ ହଉ ଚାଉଳ ପାମ୍ପଡ ହଉ ଯୋଉ ଜିନିଷ ମାନେ ସାଗୁ ର ରେଟ ତ ବହୁତ। ହିଇ କମ ଅଛି ଆପଣ ଆରାମସେ ବନ ଆଁ ବିକ୍ରି କରିପାରିବେ ଶାଗୁ ପାମ୍ପଡ ବିରି ପା ଚାଉଳ ପାମ୍ପଡ଼ ହଉ ନ ସେଇଥିରୁ ଆପଣଙ୍କୁ ଯାହା ଆପଣଙ୍କର ଜିନିଷ କିଣିଥିବେ ଯେତିକି ଆଉ ଆପଣଙ୍କ ଯାହାର ଲାଭ ଥିବ ସେଇଟାକୁ ନେଇକିନା ଆପଣ ବନେଇ ପାରିବେ।
ଆଜ୍ଞା ଆଜ୍ଞା। ସବୁ ହାଉସ ୱାଇଫ ତ ଆଉ ବାହାରେ ଯାଇ ଚାକିରି କରିପାରିବେନି ନା ଆଠ ଆଠ ନଅ ନଅ ଘଣ୍ଟା ଯାଇକି ବାହାରେ ଚାକିରି କରିହବନି।
ନିହାତି।
ତ ଏଇ ସବୁ କାମ କଲେ କଣ କି ଘରେ ବସି ଘରେ ରହିବାକୁ ଘରେ ରହି ହେଲା ଘର କାମକୁ ଘର କାମ ହେଲା ଇଆଡେ ଆପଣ ଆପଣଙ୍କ ନିଜ ଖର୍ଚ୍ଚ ପାଇଁ ପଇସା ବି ଉଠେଇ ପାରିବେ।
ନିହାତି।
କିନ୍ତୁ ଆପଣଙ୍କୁ ମୁଣ୍ଡ ଖର୍ଚ୍ଚ
ବାସ୍ ହଁ ଯେ ଆପଣ କହିବେ ମୁଁ ହଁ ମୁଁ କଲେ ଲୋ ଲୋକ କଣ କହିବେ ଲୋକଙ୍କ କଥାକୁ ଶୁଣିଲେ ଲୋକ ସବୁ ଲୋକ ଆପଣ ଯେତେବେଳେ ଭୋକ ଉପାସରେ ଥିବେ ଲୋକ ଆପଣ ଆସି କିବେନି ଖାଇବାକୁ ଦବାକୁ କିଏ ଆପଣଙ୍କ କଣ ଯେତେବେଳେ ହଁ ବାସ୍ ଆପଣ ତେବେଳେ ଅସୁବିଧାରେ ଥିବେ ଲୋକ ଆସିବେନିଆପଣ ଲୋକ ବାସ୍ ଆପଣଙ୍କୁ ସାନ୍ତ୍ୱନା ଦେବେ ଆଉ ନହେଲେ କିଛି ବି ଦେଇପାରିବେ ବେନି
ଆଜ୍ଞା।
ଆ ଆପଣ ଖାଲି ମାନେ ଲୋକ କହିବେ ଲୋକ କଣ କହିବେ ଲୋକଙ୍କ କଥାକୁ ଦେଖିଲେ ଆମେ ବାଟରେ ବି ଚାଲି ପାରିବାନି ଲୋକ ଲୋକ ମାନେ ଅଛନ୍ତି ଆପଣ ଆପଣ ଭଲ କଲେ କହିବେ ଖରାପ କଲେ ବି କହିବେ।
ହ ଆଜ୍ଞା ଆଜ୍ଞା। ଆଉ ଆପଣ ଏବେବି ଆପଣ ଏବେ ଧରେ କ କିଛି କରୁଛନ୍ତି ନା କିଛି କରିବାର ଅଛି ମାନେ
ନା ମୁଁ କହ ମୁଁ କରୁଥିଲି ଟିକେ ଏବେ ମାନେ ଯେହେତୁ ମୋ ଟିକେ ମାନେ କାମ ଅଧିକା ରହିଯା ଉଛି ତାପରେ ଝିଅଟି କେ ବଡ ହଉଛି ତ ତାକୁ ଟାଇମ ଦବାକୁ ପଡୁଛି ତ ମତେ ଟାଇମ ଏତେ ମିଳୁନି କିନ୍ତୁ ଯେତେବେଳେ ମାନେ ଝିଅ ଛୋଟଟେ ଥିଲା ବର୍ଷ ଦେଢ ବର୍ଷ ଥିଲା ତ ମୁଁ ନିହାତି ମାନେ ୱାର୍କଅମ ହୋମ କରିଥିଲି ତ ମତେ ଭଲ ମାନେ ଘରେ ବସି ଆରାମସେ ଭଲ ମତେ ଲାଭ ମିଳିଥିଲା। ତ ଏ ଏବେ ଦେଖିବା କଣ ହଉଚି ଆଗକୁ ଝିଅ ଟିକେ ତା ପାଠ ଲାଇନ କୁ ଆସିଗଲେ ତ ମୁଁ ଭାବିଛି କି ମୁଁ ମୋ କାମ ଟାକୁ ବି କରିବି। କାହିଁକନା ସେଇଟା ମୋ କାମ ବି ହବ ମାନେ ଉ ସ୍ଵାମୀ କୁ ହେ ସା ସାହାଯ୍ୟ କରିବା ବି ହବ ମୋ ଛୁଆ ପାଇଁ ବି କିଛି ରଖିବାକୁ ପଡିବ ତ ମୁଁ ସେଇଟା ଭାବିଛି ଦେଖାଯାଉ ଆଗକୁ କଣ ହଉଛି? ଝିଅ ଯଦି ମାନେ ପାଠ ତା ପାଠ ଟା ସିଏ ତା ବାସ୍ ମତେ ଟିକେ ତାକୁ ବାସ୍ ଜଗିବାର ଅଛି। ନ ବସିଲେ ତ ଛୁଆ ମାନେ ବସିବେନି ନା ତ ସେଇ କାମ ଟା କରିସାରିଲା ପରେ ମୁ ଭାବି କିଛି କରିବି ବୋଲି ଦେଖାଯାଉ କଣ ହଉଛି?
ନିଜେ ଚାକିରି କଲେ ନିଜକୁ ଗୋଟେ ଖୁସି।
ଖୁସି ମିଳୁ ହଁ ବାସ୍ ମାନେ ମୁଁ ଏତିକି ପଇସା ତ ମାସକୁ ଟିକେ ରୋଜଗାର କରି ସେ ପାଞ୍ଚଶହ ହଉ କି ହଜାର ହଉ ପାଞ୍ଚ ହଜାର ହଉ ଯାହାବି ହଉ ନିଜେ ଆଉ ଗୋଟେ ଖୁସି
କାହା ଉପରେ ବୋଝ କି କଣ ଆପଣ ନିଜେ ନିଜେ ନିଜର
ଯେମିତି ସବୁ ଜିନିଷ ମାନେ କରିଦଉଛନ୍ତି ମାନେ ଯାହାବି ନର୍ମାଲ ଗଳି ମାନେ ଆମ ଗାଁ ଗହଳି ଗହଳିକୁୁ ମାନେ ବହୁତ ସାରା ବିକ୍ରି ଆସୁଛନ୍ତି ତେ ପାଞ୍ଚ ଟଙ୍କା ତିନି ଟଙ୍କା ହେଉ କି ପଚାଶ ଟଙ୍କା କି ଶହେ ଟଙ୍କା ଆପଣ ଯଦି ରୋଜଗାର କରିଥେ ଆପଣ ଆରାମସେ ଦେଇପାରିବେ। ଆପଣ ଛୁଆ ବି କାନ୍ଦିଲେ ଆପଣଙ୍କୁ ଗୋଟେ ଖୁସି ଲାଗିବ ଯାହା ହଉ ମୁଁ ତ କିଛି ରୋଜଗାର କରିକି ମୋ ଛୁଆର ମନ କଥା ଟା ବୁଝି ପାଇାରଲି କିଛି ସାହାଯ୍ୟ କରିପାରଲିି ମୋ ସ୍ଵାମୀ କ ବି କିଛି ସାହାଯ୍ୟ କରିପାରି ତ ସେଇଟା ଦ ଖୁସି ଲାଗିବ।
ଆଜ୍ଞା ଆଜ୍ଞା। ହଉ।
ମୁଁ ଭାବେ କି ସମସ୍ତେ ଏତେ ମାନେ ସମସ୍ତେ ନହିଁ ତ ମାନେ ସମସ୍ତଙ୍କର ତ ପରିସ୍ଥିତି ସମାନ ନଥାଏ। କି ସମସ୍ତଙ୍କର ଜାଗା ପରିବେଶ ଠିକ ନଥାଏ। ତ ଯଦି ଆପଣଙ୍କୁ ମିଳୁଛି ଆପଣ ଆରାମସ
ଆଜ୍ଞା ସମସ୍ତଙ୍କ ଘରେ ବି ସେମିତି। ମାନେ ସୁଯୋଗ ଦିଅନ୍ତିନି କି କାମ କର କି କଣ କର? ସମସ୍ତଙ୍କ ଘର କଣ ଏକା ଭଳିଆ ହେଇଛି।
ହଁ ନିହାତି ସେ ସମସ୍ତଙ୍କ ମେଣ୍ଟାଲିଟି ବି ଏକା ନଥାଏ। କାହା ଘରେ କାହା ବଡ ବଡ ଲୋକମାନୋନେ ଶାଶୁଶଶୁର ହୁଅନ୍ତୁ କିଏ ଅଲଗା କିଏ ଲୋକ କୁହନ୍ତୁ ସେମାନେ ଜଣେ ଜଣଙ୍କ ଘର ତ ସ୍ଵାମୀ ମାନେ ବି ମାନନ୍ତିନି। କି ନା କିଛି କାମ କରିବା ଦରକାର ନାାଇଁ ମୁଁ କରୁଛି ତମେ କାଇହି କର ହେଲେ ସେମାନେ ସେଇଟା ବୁଝ ବ ଯେ ସେମାନଙ୍କୁ ମାନେ ଯେ ମାନେ ସେମାନଙ୍କ ରୋଜଗାରଟାରେ ମାନେ ଆମେ ଯ ଉ ତାଙ୍କୁ ମାଗୁଛେ କି କଣ ତ ଆମକୁ ବି ଆମର ବି ଗୋଟେ କିଛି ଅଛି ନା ନାଇଁ। ଆମର ଗୋଟେ ଇଚ୍ଛା ହେଲା ଗୋଟେ ଶାଢୀ ଆମେ ଦେଖିଲେ ସେଇଟା ଦଶ ହଜାର ଟଙ୍କା ଅଛି ତ ମାନେ ଆମେ ସ୍ୱାମୀ ମାଗିବାକୁ ଟିକେ କୁଣ୍ଣଥାବୋଧ କରୁଛେ କି ଏତେ ଟଙ୍କା ଏତେ ପଇସା ଖର୍ଚ୍ଚ ହଉଛି ଆମେ ଯଦି ଶୀଢୀରେ ପିନ୍ଧଦବା ତ ହୁଏତ ଆମେ ରୋଜଗାର ଥିଲେ ସେ ଜିନିଷ ଟା ଆମକୁ ମାଗିବାକୁ ପଡିିନଥାନ୍ତା କି ହଁ ଆମେ ଆମର ରୋଜଗାର କରିୁଛେ ଅଳ୍ପ ଆମେ ଧର ସ ଧର ତାଙ୍କୁ ପାଞ୍ଚ ହଜାର ମାଗିଲେତ ସିଏ ଆଉ ପାଞ୍ଚ ହଜାର ଆମେ ମିଶେଇ ଦେଲେ ତ ଲାଗିବନି ଯେ ଅଠିକ ବଲିକା ତ ମତେ ଲାଗେ। ସେଇଭଳିଆ ତ ଆପଣ ମାନେ ନିହାତି ଭାବରେ ସମସ୍ତେ କାମ ଟିକେ କରି କଥା ଯିଏ ବି ଯିଏ ବି ଖାଲିରେ ବସିଛନ୍ତି ସେମିତି ନହିଁ କି ସମସ୍ତେ ମାନେ କରିବା କଥା ଯାହାକୁ ବି ଟାଇମ ମିଳୁଛି ସେ କାମ କରିବା କଥା।
ଙ୍କ ଘରେ ଅଛି ଘରେ ବହୁତ କାମ ରହିଯାଏ ତ ସେମାନେ ତ ଆଉ କାମ କରିପାରିବେନି ନା। ଯାହାକୁ ସମୟ ମିଳଛି ଯ କରିବା କଥା।
ହଁ ଆଜ୍ଞା।
ଆଜ୍ଞା।
ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ଯାହା ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଭଲ ଭଲ ଜିନିଷ କହୁଛନ୍ତି ଆପଣ ଯାହା ହଉ କେତେବେଳେ ଫ୍ରି ହେବେ ଯଦି କଲ କରିବି ଆଉ।
ଆଜ୍ଞା ଆଜ୍ଞା।
ରହୁଛି।
ହ